ହାଲୋ।
ନମସ୍କାର ମ୍ୟାଡ଼ମ୍।
ଆଜ୍ଞା ମାମ ନମସ୍କାର।
ଆପଣ ଏବେ କଣ କରୁଛନ୍ତି?
ଆ ମୁଁ ଏଇ ଜଣେ ବନ୍ଧୁଙ୍କ ସହିତ କଥା ହେଉଥିଲି ଆଉ ଆଉ ଆପଣ?
ଆଜ୍ଞା ବସିଥିଲି ଆଜ୍ଞା ଏମତି ଆଜ୍ଞା ତ ଆପ୍ ଆପଣ ଭଲ ଅଛନ୍ତି?
ଆଜ୍ଞା ମ୍ୟାଡାମ ଭଲ ଅଛି।
ଆଜ୍ଞା ବହୁତ ଭଲ ଅଛି ଆଜ୍ଞା। ଅ ତ ଆମେ ଟିକେ ଶିକ୍ଷା ଓ ମଣିଷ ଜୀବନ ଶିକ୍ଷାର କେ ତେ ଜରୁରୀ ରହିଚି ସେଇ ବିଷୟରେ କଥା ହେଇପାରିବା?
ଆଜ୍ଞା ଆଜ୍ଞା ବହୁତ ଭଲ କଥା ଗୋଟେ ଆପଣ କହୁଛନ୍ତି ସେ ବିଷୟରେ ଆଲୋଚନା କଲେ ଭଲ ହବ।
ଆଜ୍ଞା ତ ଆପଣ ଦେଖିଥିବେ। ମଣିଷ ଛୋଟରୁ ବଡ ହବା ପାଇଁ ବି ଶିକ୍ଷା ଦରକାର ତ ଆପଣ ଯେତବେଳେ ଦେଖିଥିବେ ଗୋଟେ ଛୋଟ ଛୁଆଟି ଯେତବେଳେ ଜନ୍ମ ହଉଚି ତା ବୟସ ଯେତବେଳେ ତିନି ବର୍ଷ ହଉଚି ତ ତାଙ୍କୁ ପାଠ ପଢଉଛନ୍ତି କାହିଁକି ନା ମଣିଷ ଜୀବନ ଶିଖ କ୍ଷା ତ ବହୁତ ଦରକାର ଆଉ ଯଦି ଆମେ ମାନେ ଶିକ୍ଷା ନ ଥିବ ଯଦି ଆମେ ଏଇ ଗୋଟିଏ ଜାଗାରୁ ଆଉ ଗୋଟେ ଜାଗାକୁ ବି ମଧ୍ୟ ଯାଇପାରିବାନି। କି କିଛି ଗୋଟେ ଆସିଥିବ ଚିଠି ବି ଗୋଟେ ଆସିଥିବ ତ ତ ତାକୁ ବି ଆମେ ପଢି ପାରିବା ନାହିଁ ତ ମଣିଷ ଜୀବନ ତ ଶି ଶିକ୍ଷା ବହୁତ ରହିଛି ବହୁତ ଦରକାରୀ ରହିଛି। ଆଜ୍ଞା ତ ଆପଣ ବି ଦେଖିଥିବେ ଏମିତି ଗାଁ ଗାଁ ଗହଳି ମାନଙ୍କରେ ତ ପିଲାଙ୍କୁ ପିଲାମାନେ ପାଠ ପଢିବାକୁ ଚାହୁଁଛନ୍ତି କିନ୍ତୁ ତାଙ୍କର ପାଠ ପଢିବା ସୁବିଧା ସୁଯୋଗ କିଛି ନାହିଁ।
ଆଜ୍ଞା ମ୍ୟାଡାମ ଆପଣ ଏଇଟା ଯୋଉ କହିଲେ ନା ଆ ପିଲାମାନେ ପାଠ ପଢିବାକୁ ଚାହୁଁଛନ୍ତି। କିନ୍ତୁ ତାଙ୍କର ସୁବିଧା ସୁଯୋଗ ନାହିଁ। ବର୍ତ୍ତମାନ ସରକାର ଉ ବିଦ୍ୟାଳୟ ମାନଙ୍କରେ ବିଶେଷ କରିକି ଦେଖିବେ ସବୁ ପ୍ରକାରର ସୁବିଧା ସୁଯୋଗ ଯୋଗେଇ ଦଉଛନ୍ତି।
ଆଜ୍ଞା ତ ଅଛି ତ ଗାଁ ମାନ ମାନଙ୍କର ଅଛି। କିନ୍ତୁ ବହୁତ ଦେଖିଥ ପୁରା ଯେମିତି ଛୋଟ ଛୋଟ ଗାଁ ମାନଙ୍କରେ ତ ସେ ସେମାନେ ପ୍ରାୟତଃ ଦେଖିଥିବେ ସାନ୍ତାଳି ଗାଁ ଦେଖନ୍ତୁ କି ପାହାଡିଆ ଅଁ ଅଞ୍ଚଳ ରେ ଗାଁ ଯୋଉ ଦେଖନ୍ତୁ। ତ ସେମାନେ ହି ମାନେ ଅପାଠୁଆ ହେଇକି ରହିଯାଉଛନ୍ତି। କିନ୍ତୁ ଆମର ଯେମିତି ଗାଁ ମାନଙ୍କରେ ଆଉ ଅଲଗା ଗାଁ ମାନଙ୍କରେ ଦେଖ ଦେଖିଥେ ଯେୋଉ ଗାଁ ମାନଙ୍କରେ ମାନେ ପୁରା ଅଛି ପୁରା ସରପଞ୍ଚ ହେରିକା ପୁରା ଭଲରେ ଅଛନ୍ତି ତ ସେମାନେ ସରକାରଙ୍କୁ ଖବର ଖବର ଦଉଛନ୍ତି। ତ ସରକାର ସରକାରୀ ବିଦ୍ୟାଳୟ ଟେ ଗଢୁଛନ୍ତି। କିନ୍ତୁ ଦେଖିଥିବେ, ଯୋଉମାନେ ପୁରା ପାହାଡ଼ିଆ ଅଞ୍ଚଳରେ ମାନେ ଅଛନ୍ତି।
ମ୍ୟାଡ଼ାମ ଆପଣ ଏ କଥା ତ କହୁଛନ୍ତି କିନ୍ତୁ ମାନେ ମୁଁ ଯେତିକି ଜାଣିଛି ଆପଣ ଯୋଉ କହିଲେ ସାନ୍ତାଳୀ ହୁଅନ୍ତୁ ବା ପାହାଡ଼ିଆ ଅଞ୍ଚଳରେ ରହୁଛନ୍ତି। ସରକାର ବହୁତ ମାତ୍ରାରେ ଚେଷ୍ଟା କରୁଛନ୍ତି ସେମାନଙ୍କ ପାଖରେ ପହଞ୍ଚିବା ପାଇଁ।
ଆଜ୍ଞା ଆଜ୍ଞା।
ସେମାନଙ୍କୁ ମାନେ ଆପଣ ଜାଣିଥିବେ କି ନାଇଁ ଆଶ୍ରମ ବିଦ୍ୟାଳୟ ବୋଲି ଯୋଉଟା କୁହାଯାଏ। ମାନେ ଯେମିତି କିି ପିଲାମାନେ ରହିବା ସହିତ ସେଇଠି ପାଠ ପଢିବା ସହିତ ଖାଇବାର ସୁବିଧା ସୁଯୋଗ ମଧ୍ୟ ତାଙ୍କୁଛି। ଯୋଉମାନେ କହିଲେ କି ଆପଣ ତା ସାନ୍ତାଳୀ ମାନଙ୍କୁ ସେମାନଙ୍କୁ ସରକାର ବର୍ତ୍ତମାନ ବହୁତ ମାତ୍ରାରେ ମାନେ ପାଠ ପଢିବା ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗେଇ ଦଉଛନ୍ତି। ରହିବା ଖାଇବା ପିନ୍ଧିବା ଅ ପାଠ ପଢିବା ଏମିତି କି ଆପଣ ଯେମିତି କୁହନ୍ତୁ ଖାଲି ତାଙ୍କୁ ନୁହନ୍ତି ମାନେ ଅଲଗା ଜାଗାରେ ଆପଣ ଯେମିତି କହିଲେ, ଆମେମାନେ ପାଉଛୁ ଧର ସେମାନେ ପାଉନାହାନ୍ତି ଯୋଉ ଜାଗାରେ କି ସରକାରଙ୍କର ବର୍ତ୍ତମାନ ଗୋଟିଏ ନାରା ରହିଛି ଆପଣ ଯେମିତି କୁହନ୍ତୁ। ବିଦ୍ୟାଳୟର କାନ୍ଥ ମାନଙ୍କରେ ଆପଣ ଦେଖିଥିବେ, ଯୋଉଟା କି ଲେଖାଅଛି ସଭିଏ ପଢନ୍ତୁ ସଭିଏ ଗଢନ୍ତୁ ଏଇ ଯୋଉ ନାରା ଟା ଲେ ଥା ଠିକ୍ ତେଣୁକରି ସରକାର ବହୁତ ମାତ୍ରାରେ ଚେଷ୍ଟା କରୁଛନ୍ତି। ଯେ ଆମେ ମାନେ ସେମାନଙ୍କ ପାଖରେ ପହଞ୍ଚିବା ଦ୍ଵାରା କାହିଁକି ନା ସେମାନେ ବି ତାଙ୍କର ଶିକ୍ଷା ଲାଭ ଦ୍ଵାରା ବହୁତ
ଆଜ୍ଞା ତ ସରକାର ତ ଏଇସବୁ ଆଜ୍ଞା ତ ଏ ସରକାର ଏସବୁ କରିବାକୁ ତ ବହୁତ ଏବେ ବି ଚେଷ୍ଟା କରୁଛନ୍ତି। ଆଉ ଏବେ ବି କରିସାରିଲିଣି ସେଇ ସୁବିଧା ସୁଯୋଗ ତ ଆଉ ଅଲଗା ଜାଗାରେ ବି ଦେଖି ଯିବେ ଆପଣ ମାନେ ତ ଆପଣ ଦେଖିଥିବେ ତ ପିଲାମାନଙ୍କୁ ଅଠର ବର୍ଷ ହେଇନଥିବ ଅଠର ବର୍ଷ ତଳକୁ ବି ନେଇକି ତାଙ୍କୁ କାମରେ ଲଗଉଛନ୍ତି କାମରେ ଖଟଉଛନ୍ତି।
କାମରେ ଖଟଉଛନ୍ତି ବାହାଘର ମଧ୍ୟ କରିଦଉଛନ୍ତି। ବର୍ତ୍ତମାନ ସେଇଟାକୁ ସରକାର ତ ଟିକେ ବାଲ୍ୟ ବ୍ୟବହାର କରିଦଉଛନ୍ତି। ସେଇଟା ସରକାର ବର୍ତ୍ତମାନ ଟିକେ ଚେଞ୍ଜ ମାନେ ପରିବର୍ତ୍ତନ କରିଦେଇଛନ୍ତି ସେ ଜିନିଷ ଟାକୁ ଯେମିତିକି ଅଠର ବର୍ଷ ନୁହଁ ଯେ ଶିକ୍ଷା ବ୍ୟବସ୍ଥାରେ ଆମେ ଟିକେ ଆଉ ଟିକେ ଅଧିକ ବଢେଇ ପାରିବା। ବା ଯେମିତି ଆପଣ କୁହନ୍ତୁ ଯେ ଅଠର ବର୍ଷ ର ଗୋଟେ ଝିଅକୁ ଯଦି ପୂର୍ବରୁ ଯଦି ଗୋଟେ ଝିଅକୁ ବାହାର କରିଦଉଛନ୍ତି। ସେଇ ଝିଅଟି ଖାଲି ପାଠ ପଢିବା ଯେ ଗୋଟେ ଶିକ୍ଷା ସେମିତି କହିଲେ ହବନି ଯେମିତି କି ମଣିଷ ନିତ୍ୟାଦିନ ଜୀବ ଜୀବନରେ ବା ଶାଶୁଘର ଯେମିତି କୁହନ୍ତୁ ବିବାହ ପରେ ସେଠି ଗୋଟେ ବୋହୁଟେ ଯଦି ହେଇକି ଯାଉଛି ସେ କେମିତି ଚଳିବ କେମିତି ରହିବ ସେ ଯଦି ଠିକ୍ ସେ ଶିକ୍ଷା ଲାଭ କରିଥିବ ତାହେଲେ ଯାଇକି ସେ ସେଠି ଚଳିପାରିବ। ତ ସେ ପରିବର୍ତ୍ତନ କରି ଅ ଅଠରରୁ ଏକୋଇଶି ବର୍ଷ ବି ମଧ୍ୟ କରିଦେଇଛନ୍ତି।
ଆଜ୍ଞା ତ ସମାଜରେ ସମାଜରେ ଯେମିତି ଯେତିକି ପୁରୁଷର ଅଧିକାର ଅଛି ଯେ ଏତିକି ତ ନାରୀର ବି ଅଧିକାର ଅଛି। ତ ସେଇ ଅନୁସାରେ ବି ଆଜ୍ଞା ତ ସେଇ ଅନୁସାରେ ବି ଯେତିକି
ମାନେ କାନ୍ଧକୁ କାନ୍ଧ ମିଳେଇ ଚାଲିବା ପାଇଁ ବର୍ତ୍ତମାନର ସୁବିଧା ସୁଯୋଗ ମାନେ ଭଲ ଭାବରେ ବି ମଧ୍ୟ ମିଳି ପାରୁଛି।
ଆଜ୍ଞା, ତ ଦେଖିଥିବେ ତ ଯେ ଯେପି କହିଲେ ଏଇଠି। ଅ ଯେତିକି ପୁରୁଷର ଅଧିକାର ଅଛି, ସେତିକି ନାରୀର ବି ଅଧିକାର ଅଛି। ତ ଆପଣଙ୍କୁ ଦେଖୁଥିବେ ପ୍ରାୟ ତ ଏମତି ଦେଖୁଥିବ କାହିଁକି ନା, ନାରୀ ମାନଙ୍କୁ କହନ୍ତି କି ସେମାନେ କେବଳ ଘରର ଝିଅ ତ ସେମାନେ ଘର କାମ କରିବେ!
ହଁ ସେମିତି ବହୁତ ଜାଗାରେ ହଉଛି ମୁଁ ଦେଖୁଛି। ଯେମିତି କହିଲେ ନାରୀ ମାନେ ଘରର ଝିଅ, ବିଶେଷ କରି ସେଟା ଘରର ବଡ ଝିଅ ମାନଙ୍କ ଉପରେ ପ୍ରଭାବ ପକେଇଥାଏ। କୋଉଠି କହିଲେ ଯୋଉଠି ଦେଖିବେ, ଘରରେ ଧର ଚାରି ଭଉଣୀ କି ପାଞ୍ଚ ଭଉଣୀ ଥିବେ ଉଁଅର୍ଥ ଅର୍ଥରାସି ଟିକେ ଅଭାବ ଥିବ, ଉଁ ସେଥିପାଇଁ ଖାଲି ଉଁ ଘରର ବଡ ଝିଅ ମାନଙ୍କୁ କୁହାଯାଏ ଯେ ଯେ ଆମେ ଯଦି ଆଏ ତମକୁ ଅଧିକ ପାଠ ପଢଉଛୁ, ବା ଆମର ତ ପରିସ୍ଥିତି ଖରାପ ଅଛି ତା ସହିତ ଆ ଯେତେବେଳେ ମାନେ ବିବାହ କରିବେ, ସେତେବେଳେ ମଧ୍ୟ ଧ୍ୟା ଆମକୁ ଟିକେ ଅଧିକ ପଇସା ଖର୍ଚ୍ଚ କରିବାକୁ ପଡିଥାଏ। ସେଥିପାଇଁ ଟିକେ ନିବୃତ ରହୁଛନ୍ତି।
ଆଜ୍ଞା। ତ ସେଇ ତ କହନ୍ତି ନା, ସେଇ ବଡ ଝିଅ ଉପରେ ସବୁ କିଛି କାଁ ଲଦି ଦିଅନ୍ତି କି ନାଇଁ ବଡ ଝିଆ ଘର କାମ କରିବ ତ, ସାନ ଯୋଉମାନେ ତ ସେମାନଙ୍କ ଉପରେ ବେଶୀ ଧ୍ୟାନ ଦିଅନ୍ତି। ତିବି ବଡ ଝିଅ ମାନଙ୍କୁ ସେତିକି ଦିଅନ୍ତିନି, କାହିଁକି ନା ସେ ଘର କାମ କରିବ, ବାହା ହେଇକି ଶାଶୁ ଘରକୁ ଯିବ ଆଜ୍ଞା।
ସେଇଟା ମାନେ ଏଟିକେ ଲୋକମାନଙ୍କର ଚିନ୍ତାଧାରା ଟିକେ ବଦଳେବା ଉ ବ ଉ ବଦଳିବା ଉଚିତ, ବା ସେମାନେ ବି ମଧ୍ୟ ବୁଝିବା ଦରକା କାର, ଯେ ଯଦି ଗୋଟେ ଝିଅଟିଏ ଶିକ୍ଷିତ ହଉଛି ଯେମିତି କୁହନ୍ତୁ, ନାରୀ ହଉଛି ଦୁହିତା ଦୁଇ କୂଳ କୁ ହିତା ହେଲା କି, ସେ ଯଦି ଶିକ୍ଷିତ ହଉଛି ସେଇ ନାରୀଟି ବିବାହ ପୂର୍ବରୁ ଯଦି ଅର୍ଥ ରୋଜଗାର କରୁଛି ସେ ତାର, ପରିବାର ପ୍ରତି ସୋ ପ୍ରତିପୋଷଣ କରିବା ସହିତ ସେ ତାର କଣ କି, ବିବାହ ପରେ ମଧ୍ୟ ଅ ସେ ତାର ଶାଶୁ ଘରକୁୁ ମଧ୍ୟ ଅ ଅର୍ଥ ରାଶି ସହିତ ସହାୟତା କରିବା ସହିତ, ତାର ପିଲାମାନଙ୍କୁ ମଧ୍ୟ ଶିକ୍ଷିତ କରିପାରୁଛି।
ଆଜ୍ଞା, ଆଜ୍ଞା ତ ସେଇ ଅନୁସାରେ ତ ସେଇ ଆବ ଆପଣ ବି ଦେଖିଥିବେ, ଏବେ ତ ନାରୀ ତ ନାରୀ ଏବେ ବି ଉଡାଜାହାଜ ଚଲୋଉଛି। ଟ୍ରେନ ବି ଚଲୋଉଛି। ତ ନାରୀ କୁ ଯୋଉ ମାନ ଦୁର୍ବଳ ଯୋଉମାନେ ଆଜ୍ଞା
ପୁରୁଷ ଟେ ମଧ୍ୟ, ଯେତେବେଳେ ଟ୍ରକ ଚଲଉଥିଲା ବର୍ତ୍ତମାନ ଆପଣ ଯେମିତି କହିଲେ, ନାରୀ ଉଡାଜାହାଜ ବି ଚଲଉଛି ଏଁମ ଟ୍ରକ୍ ବି ଚଲଉଛି, ବସ୍ ବି ଚଲଉଛି, ସବୁ କିଛି ନାରି କରିପାରୁଛି। ମତନ୍
ଆଜ୍ଞା, ନାରୀ ତ ଆଜ୍ଞା ତ ଯୋଉମାନେ ଭାବୁଥିଲେ କି ନାରୀ ଆଜ୍ଞା
ହଁ କୁହନ୍ତୁ!
ହଁ ତ ଆପଣ ମାନେ ଯୋଉମାନେ ଭାବୁଥିବେ କି, ନାରୀ ବହୁତ କମଜୋର, ମାନେ ସେ ଦୁର୍ବଳ ବହୁତ କହିକି ବି, ଏମିତିରେ ବି ନାରୀ ମାନଙ୍କୁ ବହୁତ ଛୋଟ ଦେଖାନ୍ତି ନା ଯୋଉମାନେ ତ ସେମାନଙ୍କ ପାଇଁ ତ, ଆଜି ତ ଆଜିିକାଲି ବଡ ଉଦାହରଣ ରହୁଛି। ଆଜ୍ଞା, ତ ବଡ ବହୁତ ବଡ ଉଦାହରଣ ରହୁଛି କି ଏବେ ତ ନାରୀ କି ଦେଖୁଥିବେ, ସେ ଉଡାଜାଜ ଚଲେଇ ପାରୁଛନ୍ତି। ଟ୍ରେନ ବି ଚଲେଇଚ ପାରୁଛନ୍ତି।
ଆ ସେଇଟା କେମିତି ହେଇପାରୁଛି ମ୍ୟାଡ଼ାମ, ଯଦି ନାରୀଟିଏ ହଁ ନାରୀ କରିପାରୁଛନ୍ତି, ଯଦି ନାରୀ ଟିଏ ଶି ଶିକ୍ଷିତ ହେ ହେଇପାରୁଛି ବୋଲି, ସେ ସେତିକି କରିପାରୁଛି। ଯଦି ଗୋଟେ ନାରୀଟିଏ, ଯଦି ଶିକ୍ଷିତ ନ ହେଇଥିବ!
ଆମ୍ ଆଜ୍ଞା ତ ଆମ ରାଷ୍ଟ୍ରପତି ଯୋଉ ଅଚ୍ ଅଛନ୍ତି ଦ୍ରୌପଦୀ ମୁର୍ମୁ। ତ ସିଏ ବି ଗୋଟିଏ ନାରୀ ସିଏ ନାରୀ ହେଇକି କେମିତି ଦେଶ ଚଳଉଛନ୍ତି? ସେଇ ନାରୀ ସେତିକି ଦୃଢ ତ ସେତିକି ଆଜ୍ଞା ସେଇ ନାରୀ ସେତିକି ଦୃଢ
ବଳ ତାଙ୍କୁ ଉ, ତାଙ୍କର
ଟିକେ ଅଛି ବୋଲି ଆଜ୍ଞା ତ ସେତିକି ଅଛି ବୋଲି ତ ସିଏ ସେ ସବୁ କରିପାରୁଛନ୍ତି। ତ ସମାଜରେ ଯେତିକି ପୁରୁଷର ଆବଶ୍ୟକ ରହିଛି ସେତିକି। ବି ସେଇ ସେମ୍ ପରସେଣ୍ଟ ହିଁ ନାରୀର ବି ଆବଶ୍ୟ ଶ୍ୟକ ରହିଛି। ଆଜ୍ଞା ତ ସେଇ ଶିକ୍ଷାରୁ ହିଁ ସବୁ ଶିକ୍ଷାରୁ ହିଁ ସବୁ ହଉଛି। ତ ଆପଣ ଦେଖିଥିବେ? ହ୍ୟାଲୋ। ହ୍ୟାଲୋ। ମ୍ୟାଡାମ୍ ଆପଣଙ୍କୁ ମୋ ଭଏସ୍ ଶୁଭା ଯାଉଛି? ହ୍ୟାଲୋ।